ହ୍ୟାଲୋ।
କଣ କରୁଚୁ?
ଏଇଠି ବସିଥିଲି ଆଉ ତୁ କଣ କରୁଚୁ?
ଏଇ ତ ଏଇନା ଗାଧେଇକି ଆସିଲି ଆଉ ଖାଇଛୁ।
ହଁ ମୁଁ ଖାଇ ଦେଇଛି ତୁ ଖାଇନୁ?
ନାଁପା ଖାଇବି ଆଉ
ମୁଁ ଭାତ। ଭାତ ଆଉ ମାଛ ଆଉ ଭଜା।
ତତେ ମାଛ ବି କରିଆସିଛି କି?
ହଁ ଆଉ ତୋ ଦେହପା ଭଲ ଅଛି?
ହଁ ପୁରା ଭଲ ଅଛି ତୋର?
ହଁ ମୋର ବି ଭଲ ଅଛି ଆରେ ଯୋଉଁ କଣ କହୁ କଣ କଥା ହେବାନି କି? ଖୁଦୁରୁକୁଣି ବିଷୟରେ ପାଖେଇ ଆସିଲାନି ତ।
ହଁ କରିବା ଦେଖ ଆ ମାନେ ଏଇ ବର୍ଷ ଟା ଯେମତି ଆର ବର୍ଷ ଅପେକ୍ଷା ଭଲରେ କରିବା। କାରଣ ସମସ୍ତେ ବାହା ହେଇଯାଇଛନ୍ତି ନାଁ କିଏ ଆସିବ ନ ଆସିବ? ଦେଖିଆ କଣ ହୋଉଚି ତ ଆମେ ମିଶିକି ନହେନେ ସବୁମାନେ ଆର ସାଇ ଆମ ସାଇ ଓପର ସାଇ ତଳ ସାଇ ସବୁ ମିଶିକି କରିବା ଯେ ମାନେ ସବୁ ଝିଅ ଏକାଠି ହେଇଯିବ ପଇସା ବି ଅଧିକ ହେଇଯିବ। ଆଉ ଆମ ଆଦା ପଇସା ବି କମ ହେଇଯିବ ହେନ୍ତି କଲେ ଦେଖିବୁ ଭଲ ହବ ନା ତୁ କଣ କହୁଚୁ?
ମୁଁ କହ ହଁ ତୁ ଯୋଉଟା କହିଲୁ ଠିକ କଥା କହିଲୁ ଯେ ସେଟା ମୁଁ ବି କହୁଛି କାଇଁ ନା ଆମ ସବୁ ଝିଅ ମାନ ଗୋଟେ ସଂଘ ବସେଇଆ। ଗୋଟେ ସଂଘ ବସେଇି କଥାବାର୍ତ୍ତା ହେବା କି କୋଉଟା କଲେ ଠିକ ହବ କୋଉଟା କଲେ ଭୁଲ୍ ହବ। ନା ତ ଆମେ ଦି ଜଣ କଥା ହେଲେ କିଛି ହବନି ସାଙ୍ଗ ହେଇି ସବୁ ଝିଅ ମାନେ ଏକାଠି ଗୋଟେ କଥାବାର୍ତ୍ତା ହେବା କେତ କଣ ଚାନ୍ଦା କଲେ ହବ ଆଉ ସବୁ ଏକାଠି କଥାବାର୍ତ୍ତା ହେଲେ କି ହଁ ଆମେ ଯିବା କିଏ ପୁଣି ମାନେ କି ମାନେ ସିଲେକ୍ସନ କରିବା କି କିଏ ଯିବ କିଣାକଣି କରିବା ପାଇଁ ଆଉ ମୂର୍ତ୍ତି ତିଆରି ହବ। ଏମିତି ସବୁ ମୁଁ ଭା-ଭାବିଛି ଏଇୟା।
ତାହେଲେ କାମ କରିବା ମାନେ ଆ ସମସ୍ତେ ଭାଗ ଭାଗ କରିଦବା ମାନେ ଇଏ ଟାକୁ କିଏ ମୂର୍ତ୍ତି ଆଣି ଗଲେ କିଏ ଉଁ ଫୁଲ ତୋଳା ତୋଳି କାମଟା ରହିବ। କିଏ ଡେକୋରେସନ୍ ମାନେସଜା ସୁଜି କରିବ। ଆଉ କେ ଠାଆଁ। କୁକୁରଙ୍କ ପାଖରେ ତ ଯାହା ହେଲେ ଆମେ ତିଆରି କରିବା। ସେଠି ବି କିଏ ରହିବାକୁ ପଡିବ ସବୁ ଯଦି ଆମେ ଭାଗ ଭାଗ କରିଦବା କାହାକୁ କି କିଛି ମାନେ ବାଧିବନି ଇଏଟା ନହେ ଯଦି ଆମେ ଖାଲି ଗୋଟେ ଜଣେ ଖାଲି ମାନେ ହଁ ଏଇ କାମ ଟା କରିଵ ଆଉ ତିନି ଜଣ ଠିଆ ହେବେ ଏଟା ଭଲ ଲାଗିବ କି ମାନେ ତାକୁ ବି ତ ବାଧିବ ନା ସେଏ ଏତେ କାମ କଲାକୁ ପୁଣି ଯୋଉ ରେଟରେ ଖରା ହଉଚୁ ତୁ ତ ଜାଣିଛୁ ସେତକୁ ଯଦି ବର୍ଷା ପାଗ ହେଲା ତ ଭଲ।
ହଁ ସେଇଟା ବି ସତ କଥା ମୁଁ ସେଇଆ ଭାବୁଛି କି ଏଇ ଆଉ ପାଖେଇ ତ ଯେତେବେଳେ ଆସିଲାନି ନା ଏଇ କିଛି ଦିନି ପାଞ୍ଚ ଛଅ ଦିନ ପରେ ଆମେ ସାଙ୍ଗ ହେଇକି ଏକାଠି ସମସ୍ତେ ଡକେଇବା ଡକେଇକି ଆମେ କଥାବାର୍ତ୍ତା ହେବା କି। ହଁ ଆମର ମୂର୍ତ୍ତି ତିଆରି ହବ କି ଆମର ପଇସା ଏତିକି ଦେଇଛୁ। ଛୁଆ ଛୁଆଙ୍କୁ ଦେଖିକି ସେଇ ଅନୁସାରେ ଆମେ ଆଦାୟ କରିବା କାଇଁନା ସବୁ ଛୁଆ ସ ମାନେ ଆମେ ସିନା ଗୋଟେ ମାନେ ଗୋଟେ ଦିସ୍ ମାନେ ଡିସିସନ କଲେ କଣ ହବ ସବୁ ଛୁଆ ଦେଇପାଇଲେ ହେଲା ନା। ତ ଆମେ କହନା କହିବାକ ଆମେ ପାଞ୍ଚଶ ଟଙ୍କା କରିବା ସେଇଟା ତ ହବନି ନା ତାହେଲେ ସମସ୍ତେ ଦେଇପାରିବେନି ଆମେ କହିବା କି ଯାହାର ଆମେ ପାଞ୍ଚ ଟଙ୍କା ପେକ କରିବା ଯାହା ଆମେ ସେଠି ବି କହିବା କି ଯାହାକୁ ଯେତିକି ମିଳୁଛି ସେତିକି ଦିଅ ଆମେ ବାଧ୍ୟ ବିି ଆଉ କରୁନୁ କି ଏତିକି ଆଣିକି ଦିଅ ବୋଲି ଏଇଟା ମାନେ ଏମିତି ସବୁ କଥା ହେବା ମୁଁ ଭାବୁଛି ଆଉ।
ହଁ ଏଟା ବି ଠିକି ହବ।
ଏଇଟା କାହିଁକି ଠିକ ହବ। ଶୁ ସବୁ କାହା ଘର ପରିସ୍ଥିତି କା ଠିକ ଥିବ ନଥିବ ସେଥି କହୁଛି ଆଉ ଖୁଦରୁକୁ ନୁହଁ ସେଟା ତ ସେମିତି ନୁହେଁ କି ହଁ ଆ ସମସ୍ତେ ଏକା ଏକା ଦେବେ ବୋଲି ମାନେ ନୁହଁ। ଆଉ ମୁଁ ଭାବିଛି ଏଇଆ ଏମିତି କରିବା ପାଇଁ ତ ଆମେ ମୂର୍ତ୍ତି କଣ କହୁଛୁ ମାନେ କିନା ମାନେ କିଣାକୁଣି କରିବା ନାଁ ଜି ତିଆରି ହବ।
ନା ଆମ ତିଆରି କରିବା ଆମ ଆମକୁ ଯେମିତି ପସନ୍ଦ ସେମତି ଆମେ ସେଇ ମାନେ କାରିଗରକୁ କହିବା ଗଢ଼େଇ ସେ ତାର ସେମିତି କରିବ। ମାନେ ଆମ ମନ ପସନ୍ଦ ର ଟିକେ ବଡ ଟାଇପ୍ ଟା କରିବା। ଭଲ ଲାଗିବ ଦେଖିବାକୁ ଆରଥର କେ ବି ତାକୁ ଯୋଉ ଆମେ କରିଥିଲେ ଆଖିଟା ପୁରା ଫୁଟିକି ବାହାରିଥିଲା ହଁ ଏଟା ମାଆଙ୍କ ଆଖି ଭଳିଆ ଦେଖା ହି ହ ହଉ ଥିଲା। କି ଯୋଉ ସଜେଇଥିଲେ ଚୁଚୁ କରିକି ପୁଣି ତାଙ୍କ ଯୋଉ କଲର କମ୍ବିନେସନ ଟା ଭଲ ଥିଲା ମାନେ ସେମତି ଆମେ କରିବା ଯେମିତି ହଁ ଲାଗୁ ପଛେ ମାନେ ଫାଷ୍ଟ ପାଳି ଟା ସେମିତି ପୂଜା କରିଦବା କିଣିକି ଆଣିକି ଯେମିତି ଆମେ କରୁ ଛୋଟିଆ ମୂର୍ତ୍ତି ଟେ ତ ବିସର୍ଜନ କରିଦବା ତା ଥାଏ। ଚାରି ପାଳି ରେ ବୋଧେ ବିଶୋଚନ କରାଯାଏନା କଣ ନୁହଁ କି?
ହଁ ଚାରିପାଳି ଆ ବିଶେଷଣ ହେବେ ତାପରେ ଚାରିପାଲି ବିଶେଷଣ ହେଇଯ ଆମେ ପୁଣି ଚାରିପାରଖ ତା ପରେ ପରେ ଆମର ଠାକୁର ମୂର୍ତ୍ତି ତିଆରି ହେବେ।
ଫାଷ୍ଟ ପାଳି ପରେ ପରେ କହିଦେବା ସେ ଆସିକି କରିଦେବେ ଯେମି ଆର୍ ଥର କରିଥିଲେ। ସେ ପଇସା ଯେତିକି ନେଉଛନ୍ତି ନିଅନ୍ତୁ କିନ୍ତୁ ଭଲ କରନ୍ତୁ। ପୁଣି ଆର ବର୍ଷର ବି ଆମର ପଇସା ବଳି ଚି। ସେଇଟାକୁ ବି ଅଛି ନା ସେଇଟା ବଳିଆ ପଇସା ଅଛି ଏ ବର୍ଷର ଆ ପଇସା ମିଶିବ ପୁଣି ଗାଁ ମାନେ ଏଠି ବି ଗାଁ ସ୍ତି ଲୋକ ଲୋକ ମାନେ ବି ଦଉଛନ୍ତି କିଛି କିଛି ତ ହେଇଯିବ ଭଲ। ମୁଁ ଯେତିକି ଭାବୁଛି ହେଇଯିବ। ଏଥରକ ଭୋଗରାଗ ଟା ଭଲ କରିବା ଯେମିତି ହଁ ସମସ୍ତେ କିଛି କେହି କିଛି କହିବେନି ଯେ ହଁ ଆମ ଦ୍ଵାରା ଭୁଲ ହେଇଗଲା କି ଭୋଗ ଆଥରକ ବି ଆମେ ଟିକେ ଚିଚିଡି ହେଇ ଯାଇଥିଲି। ମୁଁ ମାନେ ପୂଜା ପାଖରେ ବସିକି ସେଇ ଗରମରେ ସେଇ ଧୂଆଁରେ ସେ ଶାଢ଼ୀ ପିନ୍ଧିକି ମୋର ଏତେ ଅଭ୍ୟାସ ନାଇଁ ମୁଁ ଫୁଣି ଭା ତା ମାନେ କରୁଛି ମୁଁ ଆକ୍ଚୁଲି ଜାଣିନି ବିଷୟରେ କିଛି ଯାହା ଚଗଲି ବ ତର ସେ ବି ପୁଣି ସେଇଟାଇମ ତା ଦେ ଅସୁବିଧା ଥିଲା। ତୁ ବାହାରେ ବୋଧେ ଗୀତ ପଢୁଥିଲୁ ତୁ ଆଉ ଝିଅ ତ ହେ ସେପଟେ ସାପ୍ ଭଉଣୀ ହେପଟ ସାଇଟ ରେ ରହିଥାଏ ତାକୁ କହିି କହି କେତେ ଇଏରେ ଆସିଥିଲା। ଆଉ ସାନିଆ ର ସାନିଆ ଯାହା ଟିକେ ଏପଟ ସାଇଡରେ ବସିଥିଲା ତାର ବି କେତେ ଦିନ ଗୋଟେ ହେଇଥିଲା। ତ କହ ଏଇଠି ଏକୁଟିଆ ମୁଁ ହେଲା କୁ ଘାଣ୍ଟି ହେଇଯାଉଛି କାରଣ ମୁଁ ଜାଣିନି ଏବିଷୟରେ ଫାଷ୍ଟ ଟାଇମ୍ ଏଥରକ ହେଲାଣି ନା ଏଥରକ ଦେଖିବା କିଏ ବସୁଛି ବସୁଛି ନହେଲେ ବୁଝାବୁଝି କରିବା ନା ତୁ କଣ କହୁଛୁ ମାନେ କେମିତି କଣ ଡେକୋରେସନ ଫକୋରେସନ କେମତି କରି ଇଏ
ହଁ ତୁ ଯୋଉଟା କହିଲୁ ଠିକ୍ କଥା ସେମିତି ତି ଏଦେଖ୍ ଡେକୋରେସନ କଣ ଆମେ ବଜେଟ ଅନୁସାରେ ଦେଖି କରିବା ନାଁ ମାନୁ ପଇସା ଟା ଥିବା ଆମ ଆମର ଫାଷ୍ଟେ ଦେକ୍ରସେନ କଥାଟା ଆମେ ପଛରେ ଭାବିବା ମୁଁ ଭାବୁଛି କି ଫାଷ୍ଟ ଆମେ ମୁର ମେନ୍ ହଉଛି ମେନ୍ ଖୁଦୁରୁକୁଣୀ ଓଷା ମାନେ ମେନ୍ ହଉଛି ଆଗେ ମାଆଙ୍କର ମୂର୍ତ୍ତି ମା ଙ୍କର ମୂର୍ତ୍ତି ହେଇ ଆସିଲା ପରେ ଆମେ ଯହା ହଲେ ବି କିନ୍ତି ଭୋଗରାଗ କିଣାକୁଣି କରିବା ସବୁ କିଣାକୁଣି କଲା ପରେ ଯଦି ବି କିଛି ଅବଶ୍ୟ ପଇସା ଛା ବଳିଲା ତା ପରେ ଆମେ ଯାଇକି ଯଉ ହଁ ଡେକୋରେସନ ପାଇଁ କିଛି ଭାବିବା କି ହଁ ପଇସା ବଳିଛି ତ ଡେକୋରେସନ କରିବା ଟିକେ ଠାକୁରଙ୍କୁ ସଜାସଜି କରିବେ। ମୁଁ ଭାବିଚି ଇଆ
ହଁ ହଁ ନାଇଁ ଆମେ ଦେଖେ ଫା ଲାଷ୍ଟ ପୁରା ଟା ଯେମିତି ଫୁଲ ଫୁଲ ଆମେ ଯୋଉ ଚା ତା ତିନିଟାରୁ ହେଟା ତ ତୋଳିବାକୁ ସିଓର ପଡିବ କାହିଁକି ନା ଆର ସାହି ଆସିକି ତୋଳି ତୋଳା ଦଉଛନ୍ତି ଏଥରକ ସମସ୍ତେ ମିଶିକି ମାନେ ଆମେ କଥା ହେଇଛୁ ଖାଲି ଦି ତିନି ଜଣ ଝିଅ ଯାଆ ଏନା ମୁଁ ବି ଯାଏନି ଭାବିଛିୁ ହଁ ସମସ୍ତେ ମିଶିକି ହଁ ତ ଇଏ ହେଲାଣି ଚାରିଟାରେ ଉଠିକି ତୋଳି ଦେଲେ ବି ହଁ ସୁବିଧା ହବ ସମସ୍ତଙ୍କ ବାଇରେ ତ ଆମେ ବି କହିଦେଇଥିବା ନା ଆମ ବାଇରେ ତ ଯୋଉ ମନ୍ଦାର ଫୁଲ ରଗର ସେ ଆର ଗୋଟେ ଫୁଲ କାଞ୍ଚ ଚମ୍ପା ଚମ୍ପା ଆଉ ଗୋଟେ ବଣ ମଲି ଯା ସବୁ ଅଛି ଏଇଡା ନେଇକି ଯିବ ତ ଅଧା ମାନେ ସେ ମୁଁ ଆମ ଘର ସେମିତି ଆଉ ସବୁ ଘରୁ ସେନି ଆଇ ତଗ ଟା ଟିକେ ବେଶୀ ଦରକାର ଆଣିଲ ଆଇ ଟିକେ ଭଲ ହୁଅନ୍ତା ମାନେ ସବୁଆଡୁ ସବୁଟା ମାନେ ଭଲ ଜଣେ ଖାଲି ସାହାଯ୍ୟ କରିବ ଆଉ ତିନି ଜଣ ବସିକେ ହବ କି? ଥର ହଁ ମୁଁ ତୋଳି ଯାଇ ନଥିଲି ବୋଲି ମୁଁ ପୁଣି ମାଳ ଫଳ ପଦ ତୁ ବି ଆସିକି ଟିକେ ସାହାଯ୍ୟ କଲୁ ଚଗଲି ତ ଛୁଇଁବନି ସାନିଆ କଲାନି। ମୁଁ ଆମ ଝିଅ ତୁ ଯାହା ମିଶି ଆମେ କରିଛେଥରକ ଆମ ମନେ ଅଛି ଏଥରକ କିନ୍ତୁ ଆମେ ମିଶିମଶାଇ କରିବେ ଯେମତି ହବ ଏ ଯିଏ ବାହାରେ ବି ଅଛି ଯିଏ ବି ବାହାରେ ଚାକିରରି ବାକିରି କରୁଛି ତାକୁ ବି କହିବା ସେ ଆସିବ ଏଥରକ ପ ତୋ ଭଉଣୀ ବି ଅଛି ମିଶିକି ସବୁ କରିବା ତାକୁ ବି କହିବି ନା ହଁ ସେ ମିଶିବା ସମସ୍ତେ ମିଶିଲେ ଭଲ ଲାଗିବ ନା କାମ ଟା ଏକୁଟିଆ କଲେ ଭଲ ଲାଗିବ କି ଏମିତି ଫାଷ୍ଟ ପାଳିବି ଆମେ ଯେମିତି ସମସ୍ତେ ଯାଆନ୍ତି ମାନେ ଫୁଲା ଫୁଲ ଫୁଲ ଇଏ କରିକି ଠା ଏ ଯୋଉ ଦେଖୁଛୁ ନା ମାନେ ସୋସିଆଲ ଇରେ କେମିତି ସବୁ ଛାଡୁଛନ୍ତି ମିଡିଆରେ ମାନେ ଗୋଟେ ମାନେ କରୁଛନ୍ତି ହଳଦୀରେ ଠାକୁରଙ୍କ ମୂର୍ତ୍ତି ସେଥିରେ ଫୁଲ ଫୁଲ ଗେଜିିକି କରୁ ମାନେ ମାନେ ଯେମିତି କରନ୍ତି ସେମତି ପୂଜା ଠାକୁରଙ୍କର ସେମିତି କରୁଛନ୍ତି ଆମେ ତ ତାଙ୍କଠୁ ଅଲଗା ପୁରା କରୁଛେ ନା ନା ଏଥରକ ସେମାନେ ଯେମିତି କରୁଛନ୍ତି ସେମତି କରିବା ନା ଆମେ ଯେମତି ଆମେ କରୁ ସେମିତି ହି କରିବା
ନାଇଁ ତ ଦେଖେ ଆମେ ଯେମିତି ଏତିକି ହଁ କଥା ହଉଛି କି ସେଇ ଗାଁ ଲ ମାନେ ଲୋକମାନେ କେମିତି ଖୁକୁୁଣସା କରଛନ୍ତି ତାଙ୍କ ମାନେ ସମେମତି ତାଙ୍କ ଗାଁକୁ ଆସୁଛନ୍ତି ଦେଖିବା ପାଇଁ କି ଚାଲ ତା ଗାଁକୁ ଯାହା ଖୁଦୁଣସା ଦେଖିବା ତାଙ୍କୁମିତି ପ୍ରଶଂା କରୁଛନ୍ତି ମୁଁ ସେମତି ଚାହୁଁଛି କି ଆମ ଗାଁରେ ଯେମିତିୁଣସା ହଉ ଲୋକମାନେ ଆମ ଗାଁକୁ ସେମତି ସେ କି ଆମ ଗାଁକୁ ପ୍ରଶଂସା କରୁୁ ମୁଁ ଯାଉଛି ଏଇା ତ ମତେ ଲାଗୁଛି ବେଟର କି ଯେମିତି ସମସ୍ତେ କରୁଛନ୍ତି ମାନେ ଓଷା ପୂଜା ପର୍ବ କରିକି ମାନେ କରୁଛନ୍ତି ତ ମୁଁ ଯାଉଛି ସେମିତି ଆମର କରିବା ପାଇଁ ସେମିତି କଲେ ସମସ୍ତେ ଆମ ଆମ ଗାଁ ସମସ୍ତେ ଲୋକ ଆସିିକି ଦେଖିକି କହିବେ ହେ ତା ତାଙ୍କ ଗାଁ ଟା ବହୁତ ଭଲ ତାଙ୍କ ଆାନ ବହୁତ ଖୁଦକୁ ନସା ହଉଛି ଆମର ପ୍ରଶଂସା ହିଁ କରିବେ
ତାହେଲେ କଣ କରିବା ଏଥର ତ ସମସ୍ତେ ଶଢୀ ଫାଢୀ ପିନ୍ଧିବା ନା ନଁ ଆଥର ତ ସବୁ ଶଢୀ ପିନ୍ଧିବା ଏଥ ସବ ଶାଢୀ ପିନ୍ଧିବା ଗୋଟେ ଏମିତି ଗୋଟେ ପିନ୍ଧିବା ଯେ କମ୍ବିନେସନ୍ ଟା ା ଦେଖାଯିବ ଆଉ ଫଟୋ ଉଠେଇା କ ହଁ ଆମ ଗ୍ରୁପ ଫଟୋଟା ଦେଖାଯିବ ଯେ ହଁ ଗ୍ରୁପ ଆମର ଯ ଦେଖଣୁ ଗୋଟେ ଗୋଟେ ଫଟୋ ସମସ୍ତଙ୍କର ଅଲଗା ଫଟୋ କରିକି ଗୋଟେ ଲଗା ହେଇଥିଲା। ତା ଅପେକ୍ଷା ଯଦି ଆମେ ଗ୍ରୁପ ଫଟୋ ଗୋଟେ ଉଠେଇକି ସେଟା ପୋଷ୍ଟର ଟା ମାରିବା ସେଇଟା ଗୋଟେ ଆଖି କକୁ ସୁନ୍ଦର ଦେଖାଯିବ ସେ ତାଖ ମାନେ କୋର୍ଡିନେଟର ମାନେ ଆମ ଭିତରେ ଯେ ବଣ୍ଡି ମାନେ ତାଙ୍କ ଅ ମାନେ କରୁଛନ୍ତି ନା? ମାନେ ମୁଁ ବି ମିଶିଥିଲ ତାଙ୍କ ସହିତ ମିଶିଥିଲି ଯେତେଳେ ଛୁଆଟେ ହେଇଥିଲି ତାଙ୍କର ବି ଆ ମାନେ ଗ୍ରୁପାନ ଯେମତି ସମେ ମି ବସିକି ଠିଆ ହେଇଛି ଗୋଟେ ଫଟୋ ବସିିଥିବେ ଫଟୋ ସେମିତି ଉଠଉଛନ୍ତି ମାଆଙ୍କ ପାଖରେ ଆମେ ବି ସେମିତି ହିଁ ହେ ଗୋଟେ ବସିକି ଉଠେଇବା କି? ଠିଆ ହେଇ ଗୋଟେ ଲାଷ୍ଟ ତ ଟାଇମ ହଉନି ଫାଷ୍ଟ ଯାଉଛ ଉଠେଇଦବା ବା ଯଦି ଲାଷ୍ଟକୁୁ ପୁରା କରିବାହ ଆମ ଅବସ୍ ହଁ କିଛି ରହିବନି ମାନେ ନା ମୁହଁରେ କିଛି ଲଗେଇ ସି ନା ରହିବ ମୋତ ତ ଟିକିଲି ଫାଷ ଫସିବ ଯୋଉ ଗରମରେ ସେ ତ ଖସିବ ଖସିବ ଧ୍ୟାନ ଵି ରହିବନି ଛୁଟି ଓଦା ନା ହେଇଯିବ ମାନେ ଯୋଉଟା ଆମେ ଯେମିତି ହେଇକି ଯାଇଥିବା ଲାଷ୍ଟ ର ସେତିକି ନଥିବ କାର ଆମେ ସାତ ଗୋଟେ ଟାଇମ ରେ ଗଲା ଆକୁ ତିନି ଚାରି ଘଣ୍ଟା ପରେ ସେଟା ସେଇ ଧୂଆରେ ସେଇ ଯୋଉ ପୂଜାରେ ସେଇ ଝାଳ ରେ କଲା ଆକୁ ଲୋକକୁ ବାଣ୍ଟିକି ଦେଲା ଆକୁ ଘର ଘର ଦେଲା ଆକୁ ତା ଲେଟ ହେଇଯିବ ଆମ ଆଉ ଯୋଉଟା କରିବା କଥା ସେଇଟା ବି ଆଉ କରିପାରିବାନି ସେଥିପାଇଁ କେମିତି ଗୋଟେ ଟାଇମ ରଖିବା ଯେମତି ସମସ୍ତଙ୍କୁ ହବ ଆଉ ଥର ଫ୍ୟାନ ସିଷ୍ଟମ ଟା କରିବା ଦି ତିନିଟା ମାନେ ଷ୍ଟାଣ୍ଡ ଫ୍ୟାନ ଗୋଟେ ବାହାର ଲଗବା ଯୋଉ ଲୋକମାନୋନ ସବୁ ବସୁଛନ୍ତି ଆଉ ଦିଟା ରଖିବା ଯୋଉମାନେ ଗୀତ ଗାଉଛନ୍ତି ଯୋଉମାନେ ପୂଜା ଆମେ ଧମାନେ ପୂଜା କର ତା ପାଇଁ ତା ପାଖରେ ଯେତିକି ସେମାନେ ପାଇବେ ଯେ ଗୀତ ଗାଉଛି ତାକୁ ବି କମ୍ଫର୍ଟେବୁଲ ଗୀତ ଟଟା ଗାଇବା ଦରକାର ତାକୁ ବି ଯେମିତି ଦୂରରୁ ଗୋଟେ ପବନ ସେଇଟା ବି ଦବା ଆଉ ବାହାରେ ଯେମିତି ଏ ଲୋକମାନେ ବି ବସୁଛନ୍ତି ତାଙ୍କୁ ବି ଗୋଟେ ଦବା ଯେମିତି ହେଲେ ମାନେ ସୁବିଧା ରହିବ ସେମିତି ଲୋକକୁ ହଁ ବସିବାକୁ ତାଙ୍କର ଇଚଛା ହବ ହଁ ବରରେ କିଏ ବସିବୁ ଟିକେ ଆସିକି ଯୁଆର ହେଇକି ପଳେଇବେ ତ କହିଲେ ହଁ ତାଙ୍କର ସିଷ୍ଟମ ଟା ଭଲ କରିଥିଲେ ସେ ବସିଛନ୍ତି ଏମିତି ଆମେ କଥା ହେଇଛ ତକୁ ଭଲ କରିବା ମେହେନ୍ଦୀ ବି ମାନେ ଯୋଉ କରୁନାହାନ୍ତି ତା ପୂର୍ବ ରାତିରେ ହଁ ଆମ ଝିଅ ପିଲାମାନେ ସବୁ ମିଶିକି ମେହେନ୍ଦୀ ବି ଲ ଏ ସେଟା ବି ଗୋଟେ କରିବା ଟାଇମ ଭଲ ଲାଗିବ କାର ବର୍ଷକୁ ଥରେ ଆସୁଛି ନା ଗୋଟେ ଦିନ ଆମେ ଠାକୁର ଭାଇ ନେଇପାରିବାନି ସେଟା ନା କଣ କହୁଛୁ?
ହଁ ତୁ ଯୋଉଟା କହିଲ ସେଇଟା ଠିକ ଯେ ଏଁ କିନ୍ତୁ ତୁ ମୁଁ ଜାଣିଛି କି ହଁ ଯୋଉ ଭଳି ମେହେନ୍ଦୀ କଥା ତ ପୂର୍ବ ଦିନ ରାତିରେ ଲେ ମେନ୍ଦୀ ମେହେ ଲଗେଇବେ ନା ତ ସମସ୍ତେ ସେଠି ମିଶିକି ଆର ବର୍ଷ ସେମିତି କି ଗୋଟେ ରାଗ ରୁଷାରେ କହିଲେ କି ହଁ ମତେ ଲଗେଇ କି ମତେ ଲଗେଇ ଦେଲେଣି ମୁଁ କଲେ ସେମିତି ଜାନି ସମସ୍ତେ ଏକାଠି ବସିବ ଜଣେ ଜଣେ ଲଗେଇସାଇଲା ପରେ ଆଉ ଜଣେ ଜଣେ ଲଗେଇବ ତ ଲଗେଇଲେ ସେମିତି ଅଲଗା ଆଉ ଏମିତି କହିଲେ ରାଗ ରୁସା ସେ ସମସ୍ତେ କଣ କରୁଛନ୍ତି ନା ମୁଁ ରାଗୁଛି ସେ ଯିଏ ବି ହଉ ତା ରାଗରୁ ସେ ସମସ୍ତେ ଜଣେ ଜଣ କରି ମିଶି ଲଗିବ ମାନେ ଯେମିତି ଖୁସି ବାସି ଥ ଗୋଟେ ପୂଜା ହଛନ୍ତି ସମସ୍ତ ଖୁସି ଦିଆ ଦରକାର ଇଏ ମାନେ ଯଦି ଯୋଉଠି ଖୁସି ନାହିଁ ତାହେଲେ ମାଆଙ୍କ ପୂଜା ତାହଲେ କାହିଁ କରିବ।
ହଁ ହଉ ଭଲ ହଉ ତୁ ଯା କଣ କର ମୁଁ ରଖୁଛି ପରେ କରିବି ଆଉ ହେଲା।
ହଉ।